ଆଜ୍ଞା।
ଶୋଇପଡିଥିଲେ କି?
ଏ ନା ନା ମଶା ବାଡଉଥିନି ମୁଁ ପୁଣି ଶୋଇପଡିବି ନା।
ହେ ନା ନା ତୁ ଶୋଇ ନଥିଲି ମଶା ବାଡଉଥିଲି।
ଶୋଇଥିଲା ଭଳିଆ ଅନେଇଲା ତ
ହେ ନା ନା ଶୋଇନଥିଲି। ଆ ଆସାଇମେଣ୍ଟ ଗୁଡା ଥିଲା ନା ଲେଖୁଥିଲି ଲେଖା ସଇଲା ଆଉ। ନିଦ ନାହିଁ ଦିନରେ ବି ଶୋଇନି। ଶୋଇବି ଯଦି ଏକାଥେରେ ଶୋଇବି ନା ଆଉ କାଲି ଫୁଣି ସଣ୍ଡେ ଅଛି।
ଓ ହୋ। କାଲି ସଣ୍ଡେ ଅଛି ପୁରା ଦିନଟା ଶୋଇବ ଆଉ କଣ କରି
ହଁ ସେଇଆ। ଖିଆପିଆ ସଇଲାଣି?
ଖିଆପିଆ ମୁଁ ହଁ ଏବେ ଜଷ୍ଟ ଖାଇକି ଆସିଲି ବା ମୋ ମମି ମତେ ରାଗିଲା।
କଣ ପାଇଁ?
ସିଏ କହିଲା ତୁ ବସିକି କଥା ହଉଚୁ ଯେ ସେତେବେଳୁ।
ଏଁ ହେ।
କଣ?
ମୁଁ ବା ଦେଖିଲା ମୁଁ ଜାଣିଥିବି ମୁଁ ବା ଜାଣିଥିଲି ସେ କହିଥିବେ ବୋଲି। ପାଠସାଟ୍ ଟିକେ ପଢୁନୁ ଖାଲି ଦିନମାନ ଫୋନ୍ ଟା ଧରିକି ବସଚୁ।
ଫୋନ୍ ଟା ଧରିକି ବସିଚୁ ଏମିତି କହିଲାନି କିନ୍ତୁ କହିଲା କି ତୋର ଉଁ ଅଁ ଖାଇବା ପିଇବା କରିବାର ନାହିଁ ନା କଣ ଖାଲି ସେଇଥିରେ ମୁଣ୍ଡ ଦେଇଚୁ ଯେ ଦେଇଚୁ ସକାଳୁ।
ଆ ମତେ ବା ଘରେ ଏ ଖାଲି ପାଟ୍ ସାଟ୍ ତ ନାଇଁ ଖାଲି ମୋବାଇଲ ଧରି ବସିପଡ। ପରୀକ୍ଷାରେ କଣ କରୁଚୁ ଆମେ ଦେଖିବୁନି କି ଏଇଆ ମତେ କହୁଚନ୍ତି।
ମତେ ଯାହା ମତେ ଆମ ଘରେ କେହି ରାଗନ୍ତିନି।
ଉଁ ହୁଁ ନା ନା ମତେ ପାଟି କରିବେ ମୁଁ ଯାହା କହିବି ମୁଁ ଯିବି ଏଇଠିକି ମାନେ ବୋଉ ଏଇଠିକି ଯାଉଚି ବୋଉ ରାସ୍ତାକୁ ଗଲେ ମୁଁ ବୋଉକୁ କହିକି ଯାଏ। ଯାହା ହେଲେ ବୋଉ ବୋଉ ନା ଆଉ। ଉଁ ବର୍ଷା ଏପଟେ ନଥିଲା ଏବେ ଠୋପେ ଠୋପେ କଣ ବର୍ଷା ପକେଇଲାଣି।
ହଁ ଆମର ଆମର କଣ ହଉଚି ବାହାରେ ମୁଁ ଜାନିନି ତ ଘରେ ଅଛି ଆଉ।
ଓ ହୋ। ନା ବର୍ଷା ନଥିଲା ଏବେ ବର୍ଷା ପକେଇଲାଣି ଟିକେ ଟିକେ ଆଉ।
ଓ ହୋ। ବାହାରେ ଆମର କଣ ହୋଉଥିବ ମୁଁ ଦେଖି
ନାହିଁ ବର୍ଷା ଟା ଛାଡି ଯାଇଥିଲା ଏ ବର୍ଷା ପୁଣି ପକେଇଲାଣି।
ହଁ ମୁଁ ତମ ଘର କେନ୍ଦୁଝର କହିଥିଲ ନା?
ହଁ।
ଆଉ କେନ୍ଦୁଝର ଆଡୁ ଧୀରେ ଧୀରେ ଇଆଡେ ବର୍ଷା ଆସିବ ଆଉ।
ହୁଁ। ହଁ ଯିବ ଆଉ ଅଧା ବାଟରେ ହେଇଚି ସେ କହିଥିଲା ଯେ ମୋତେ ଯିବ ବୋଲି ମୁଁ ମନା କରିଦେଇଥିଲି।
ହଁ ପହଞ୍ଚିଲେ କହିବ।
ହଁ ଧୀରେ ଧୀରେ ଯିବ ପା ଦେ ଅଧ କିଲୋମିଟର ତାକୁ ଘଣ୍ଟେ ଲାଗିବ।
ଅ ହ। ମୁଁ ପଚାରିବି କେଉଁଠି ହେଇଚି ପଚାରିବି କହିବ କୋଉଠି ପହଞ୍ଚିଲା।
ସିଏ ତ ଏଇ ଜଷ୍ଟ କୋଉଠି କହିଲ ଆମର ଏଇଟା ରହିଲା ସମ୍ବଲପୁର ଗୋଟେ ଦେଇ ଘିରି ଘିରି ଘିରିି ଘିରି ବୁଲିକି ଯିବ। କାଲି ଜଣଙ୍କର ବ୍ରତ ଘର ଅଛି। ସିଏ ମୋତେ ଦିଇ ଦିନ ହେଲା ତାଙ୍କ ବାପା ମଧ୍ୟ କହିସାଇଲେଣି ପୁଅ ଯିବା ଟିକେ ସାଙ୍ଗ ହେଇକି ପୁଅର ବ୍ରତ ଘର ଅଛି।
ଓ ହୋ।
ମତେ ବି ଡେଇଁ ନାଁ ନାଁ ଆମର ଖଣ୍ଡାୟତ। ଆମର ବି ଅଛି ବ୍ରତ ଘର କିନ୍ତୁ ମୋର ହେଇନି ହବ ଆଉ।
ତମ ବ୍ରତଘର ହେଇନି ତମେ ଆସିକି କେତେ ବଡ ପିଲା
ଆରେ ହେଇନି ହବ ବ୍ରତଘର ଆଉ। ବାହାଘର ବେଳେ ଏଥର କରିଦେବେ ବୋଧେ ଲାଗୁଚି।
ଡାଇରେକ୍ଟ କରିମିଃ।
ହଁ ଆଗେ ବ୍ରତ ଘର ତାପରେ ବାହାଘର।
ଓହୋ। ଆମର ବି ବ୍ରାହ୍ମଣ ଘର।
ହଁ ମୁଁ ଜାଣିଚି। ହଁ ହାଲୋ। ହାଲୋ। କଣ କହିଲ?
ହାଲୋ।
ହଁ ହ୍ୟାଲୋ।
କେମିତି ଜଣା ପଡିଲା?
ହାଲୋ।
କେମିତି ଜଣା ପଡିଲା ଆମ ବ୍ରାହ୍ମ
କୋଉଠି ଅଛନ୍ତି ନେଟୱାର୍କ ପାଉନି ଆପଣଙ୍କର?
ଏବେ ପାଇଲା ନେଟୱାର୍କ?
ହଁ ଏବେ ପାଇଲା। ମୁଁ ଟିକେ ଜାଣିପାରେ ତ ଜ୍ୟୋତିଷ। ମୁଁ ଆର ଜନ୍ମରେ ଜ୍ୟୋତିଷ ଥିଲି ବା। ମୋବାଇଲରେ କେତେ ପର୍ସେଣ୍ଟ ଚାର୍ଜ ଅଛି ଆପଣଙ୍କର? ହାଲୋ।
ପର୍ସେଣ୍ଟ।
ଅଠର ଭଗବାନ ଏତେ?
ହଁ।
ଏତେ ଚାର୍ଜ ଅଛି?
ମୋ ଚାର୍ଜ କଥା ତମେ କଣ ପଚାରିଲ?
ନାଁ ନାଁ ମୋର ପଞ୍ଚାଅଶୀ ଖଣ୍ଡେ ଅଛି ନା ମୁଁ ଏନି ମୋଠୁ କାଳେ ଅଧିକ ଥିବ ସେଇଥିପାଇଁ।
ମୋର ହେଇଯାଇଥିଲା ଆ ତିନି ପରସେଣ୍ଟ ହେଇକି ଦୁଇ ପରସେଣ୍ଟ ହେଇଯାଇଥିଲା, ଦୁଇ ପରସେଣ୍ଟ ହେଲା ବେଳକୁ ଚାର୍ଜ ବସେଇଦେଇଥିଲି। ତାପରେ ଏବେ ହେଇଯାଇଛି ଅଠର।
ହୁଁ-ହୁଁ ମଁ ଚାରି ବର୍ଷ ଫୋନ ଆଣିବା ଭିତରେ ମୋର ଥରେ କି ଦୁଇଥର ଜମା ୱାନ ପେସେଣ୍ଟ କୁ ଯାଇଛି ନହଲେ ସବୁବେଳେ ମୋର ଫିପ୍ଟୀ ପରସେଣ୍ଟ ଉପରେ ଥିବ। ଏଇ ଅଗଷ୍ଟ ଦଶ ତାରିଖ ମୋ ଫୋନକୁ ଅଗଷ୍ଟ ଦଶ ତାରିଖ ବା ଚାରି ବର୍ଷ ପୁରିବ। ମିଠା ଟା ଦିଆ ହବ ହେଲା ପଠେଇଦେମି ଖାଇଦବ।
ମୋର ଅଗଷ୍ଟ ବାର କୁ ଚାରି ବର୍ଷ ପୁରିବ।
ଓହ୍ ମ ଦୁଇ ଦିନ ପରେ ନୂଆ ଫୋନ ଆଣିଥିଲା ବୋଧେ ଆଉ।
ମୁଁ ବର୍ଥଡ଼େ ବା ଅଗଷ୍ଟ ବାରରେ ତ ସେଥିପାଇଁ
ଓହୋ ମୋ ବାର୍ଥଡେ ବା ହଉଛି ଅଗଷ୍ଟ ପଚିଶ।
ଅଗଷ୍ଟ ପଚିଶ ହଉ କେତେ ମସିହା?
ମୋର ଦୁଇ ହଜାର ଛଅ।
ମୋର ଦୁଇ ହଜାର ସାତ।
ଏ ମିଛ।
କଣ ସତ କଥା ବା ଦୁଇ ହଜାର ସାତ।
ହଁ ହେଇଥିବ ଆଉ ନା-ନା। ହେଲା ହେଇଥିବ ଆଉ ମୁଁ କଣ ଜାଣିଛି ଜାଣିଛି କି ଆଧାର କାର୍ଡ ଦେଖିଥିଲି ନା କଣ।
ସତ କଥା ମାନେ ଏଇଟା ତ କାହାର ବିଶ୍ଵାସ ହବନି ଗୋଟେ ସତ କଥା କି ମୋର ଏତିକି ବୋଲି।
ହଁ ମା ସେଥିରେ କଣ ଅଛି। ରଥଯାତ୍ରା ରେ କୁଆଡେ ଯିବାର ପ୍ଲାନ୍ ଅଛି ନା ନାଇଁ?
କୁଆଡେ ନାଇଁ।
ଆଁ।
କୁଆଡ଼େ ଯିବାର ପ୍ଲାନିଂ ନହିଁ ରଥଯାତ୍ରାରେ ଘରେ।
ସେଇ ଆମ ଗାଁ ରେ ତ ରଥ ହୁଏ ଆଉ। ଆ ଗାଁରେ ତ ସବୁ ମନ୍ଦିର ଜଗନ୍ନାଥ ମନ୍ଦିର, ସେ ଶିବ ମନ୍ଦିର ଆଉ କଣ ଏଇଟା ସନ୍ତୋସି ମା ମନ୍ଦିର ଶନି ମନ୍ଦିର ସବୁ ଆ ଅଛି ତ ଆଉ।
ଅଜ୍ଞା।
ଆଜ୍ଞା।
ତମର ତ ଖଣ୍ଡା ଏ ତ?
ହଁ।
ତ ବ୍ରାହ୍ମଣ କହୁଥିଲ ଅ କଣ?
ନା ନାରେ ଆମର ଅଛି। ଆମ ଇଏ ର ଅଛି କଣ କହିଲ ବ୍ରତଘର ଆମ ଇଏର ଅଛି।
ମାନେ ଖଣ୍ଡଏତମରେ ବି ବ୍ରତଘରା ଅଛି।
ହୁଁ ଖଣ୍ଡ ତ ସମସ୍ତଙ୍କର ନାହିଁ। ଚକ୍ର ଘର ଆମର ନା ସେଇଥିପାଇଁ ଅଛି ଆମର ବ୍ରତଘର।
ଓହୋ!
ହେଇନି ହବ ଆଉ ପଇତା ପକେଇ ଗିରି ଗିରି ବୁଲିବେ ଆଉ।
ଯାହା ହଉ ନସୋଇକି ଏତେ ବଡ଼ ହେଲ୍ପ କଲଲା ସେଥିପାଇଁ ବହୁତ ବହୁତ ଧନ୍ୟବାଦ।
ଆରେ ନାଇଁ ଶୋଇବା ତ ଆଉ କିଛି ନାଇଁ। ବସିଥିଲି ଆଉ କଣ କରୁଥିଲି। ମୁଁ ତ ବସିକି ରିଲସ ଦେଖେ ଏଗାରଟା ସାର ଇନଷ୍ଟାରେ। ଆଇଡି ସେଇ ଗୋଟେ ଆଡି ଲଗାଗୁଡ କରିଦେଇଛି ଆଉ ଗୋଟେ ଆଡି ଚଲଉଛି ଆଉ। ଓରିଜିନଲ ଆଇଟ
ମୋର ଟାଇମ୍ ହେଇଗଲାଣି ଶୋଇବାର ମୁଁ ଏତେବେୁ ଶୋଇବା କଥା।
ହୁଁ ହୁଁ ଥଣ୍ଡା ଫଣ୍ଡା ହେଇଯାଇଛିି ବଧେ?
ହଁ ବହୁତ ଜୋରରେ
ମେଡିସିନ ଫେଡିସିନ ଖାଇଥିଲ ନା ନାଇଁ ଆଣିକି?
ମେଡିସିନ୍? ଖାଇଥିଲି ଯେ
ହଁ ଯେ
ଖାଇଥିଲି ଯେ କିନ୍ତୁ ଭଲ ହେଇନି ଆଉ ଟିକିଏ ଖାଇବା ପଡ଼ିବ ବୋଧେ।
ଓ ହୋ ମେଡ଼ିସିନ କଣ୍ଟିନ୍ୟୁ କରୁନ ଦେହ ଫିହ ଖରାପ ହେବ। ଦେହ ଖରାପ ହେଲେ ବେଡରେ ପଡିକି ରହିବ ଆଉ।
ମୋର ସବୁବେଳେ ଶରୀର ଅସୁସ୍ଥ କେତେବେଳେ ବି ମୁଁ ସୁସ୍ଥ ନଥାଏ।
ଏସନ ଫୁଲିଆ ଟିକେ ରହୁଛି ବ
ନା ସେ ସବୁ କିଛି ନାହିଁ।
ଓହୋ ମୋତେ ଲାଗିଲା ଏସନ୍ ଫୁଲିଆ ରହୁଛି ନା କଣ।
ନାଁ ନାଁ ସେ ରୋଗ ନୁଁହ।
ହୁଁ ହୁଁ ନା ସେ ରୋଗ ନଥିଲେ ଭଲ। ଡକ୍ଟର ମୁଁ ଦେଖୁଅ ଯାଇକି ଥଣ୍ଡା ଟା ଯଦି ଦେହରେ ରହୁଛି।
ନା ଥଣ୍ଡା ରହୁନିଯେ କିନ୍ତୁ ଏମିତି ମୋର ତ ଟିକେ ଥଣ୍ଡା ଦିନରେ ସବୁବେଳେ ଥଣ୍ଡା ହେଇଯାଏ ସିଜନ ସାରା ମତେ ଥଣ୍ଡା ଲାଗି ରହିଥାଏ।
ଓହୋ ସେଇଆ ଆଉ ଜଣ ଜଣଙ୍କର ଥାଏ ସେମିତି ଲାଗିକି ରହିବ ଆଉ। ମତେ ଯେ ତେ ବର୍ଷାରେ ଭେଦିଲେ ବି ଥଣ୍ଡା ହବନି ଯେତେବେଳେ ହବ ଥରେ ଏକାଥରେ କଷିକି ଜୋରେ ହବ ମେଡ଼ିସିନ ବଟ ଇଞ୍ଜେକ୍ସନ୍ ନେବି ତାପରେ କମିବ। ଏ ଦି ଦିନି ହେଲା ଯୋଉ ବର୍ଷାରେ ଭେଦିଚି ମୁଁ କାଲି ଦେଇଙ୍କ ରିସେପସନ ଥିଲା ନା। ତାଙ୍କ ଭାର ଗାଡ଼ି ଯିବ ଇଏ ସେ ସବୁ ଲୋଡ଼ କର ଗାଡିରେ ତାକୁ ନେଇକି ଯା। ତାଙ୍କ ଭାଇଙ୍କ ଲୋକକୁ ପୁଣି ତାଙ୍କୁ କହିଲି ସେ ଲୋକ ଦେଲେ ସେ ଓହ୍ଲେଇଲେ ସବୁ ଗାଡିରୁ। ସେ ଖଟ ଇଏ ସିଏ ସବୁ। ଆଜି ପୁଣି କଲେଜରୁ ଆସିଲା ବେଳେ ଯୋଉ ବର୍ଷା ପକେଇଲା ଅଧାରୁ ଜାମୁ କୋଳି ଧରିକି ଆସିଚି ମୁଁ ଭେଦିଗନି ମୁଁ କହିନି ଆଉ କିଏ ରେନିକୋଟ ପିନ୍ଧୁଚି। ରେ ରେନିକୋଟ ପିନ୍ଧିନେ ଜାମୁକୋଳି ଇଆଡେ ଭାଲୁ ଖାଇଯିବ।
ଓହୋ। ହଉ ଟିକିଏ ପରେ କରିବି।
ହଉ ତାହାଲେ ଆଉ। ହ୍ୟାଲୋ। ହ୍ୟାଲୋ।